ଓ, ହ୍ୟାଲୋ ଆଜ୍ଞା। ଆଜି କଣ ଆପଣଙ୍କ ଭଏସ ଟା ଏତେ ସ୍ଲୋ ଶୁଭୁଛି ମତେ?
କାହିଁକି ନା ମୁଁ କାନରେ ଇୟର ଫୋନ ଦେଇଛି।
ଓହୋ। ଏମିତି କଥା, ତାହେଲେ ଆପଣଙ୍କର ଆପଣ ଟିକେ ଫୋନ ନା ସ୍ପିକର ପାଖ ପାଖରେ ଆସି କଥା ହୁଅନ୍ତୁ।
ଏବେ ସବୁଛି
ଆଜ୍ଞା ଆଜ୍ଞା ପୁରା ପାଣି ଭଳିଆ।
ତୁମ କଥା ମୁଁ ଆପଣଙ୍କୁ ଆଜି ଓଡିଆ ସଂସ୍କୃତି ବିଷୟରେ ଆମର କହୁଛି।
ଆପଣ ନିଶ୍ଚୟ କୁହନ୍ତୁ କୁହନ୍ତୁ ମୁଁ ମତେ ଏ ସବୁ କଥା ଶୁଣିବାକୁ ଭାରି ମଜା ଲାଗେ କୁହନ୍ତୁ। ଶୁଣନ୍ତୁ ଓ କିମ୍ବା କୁହନ୍ତୁ ମୁଁ ଶୁଣୁଛି।
ହଉ ଶୁଣନ୍ତୁ ଆମର ଓଡିଆ ସଂସ୍କୃତି ଅନୁସାରେ ଆମେ ମୁଁ ପ୍ରଥମେ ପର୍ବ ଗୁଡାକ କହୁଛି। ଜାଣିଛନ୍ତି ଆମ ଓଡିଶା ସଂସ୍କୃତିରେ ଆମର ବାର ମାସ ତେର ପର୍ବ।
ଆଚ୍ଛା, ହଁ ଏଇଟା ମୁଁ ଶୁଣିଥିଲି, ତାପରେ
ହଁ ଆଉ ବାର ମାସ ତେର ପର୍ବରେ କୁହନ୍ତି ତେର ପର୍ବ କିନ୍ତୁ ତାଠାରୁ ବହୁତ ଅଧିକ ପର୍ବ ପର୍ବାଣି ଆମ ଓଡିଶା ସଂସ୍କୃତିରେ ରହିଛି। ଯେମିତି କିି ଆମର ରହୁଛି ରଜ ପର୍ବ। ରଜ ପର୍ବକୁ ଏତେ ଧୁମ ଧାମରେ ଆମର ଓଡିଶାରେ।
ଆପଣ ବର୍ଷର ଆରମ୍ଭରୁ ଷ୍ଟାର୍ଟିଂ ଷ୍ଟାର୍ଟ କରୁନାହାନ୍ତି ଭଲ ହେବ। ଫ୍ଲୋ ଟା ଧରିବା ପାଇଁ।
ଆଜ୍ଞା, ହଉ ବର୍ଷର ଆରମ୍ଭରୁ ଯେମିତି ମୋର ଏବେ ମାନେ ଯାଇଥିଲା ତ ରଜ ଟା ଏବେ। ଖତମ ହେଇଛି ସରିଛି ତ ସେଥିପାଇଁ ମୋର ରଜ ମନେ ପଡିଗଲା ହଉ ମୁଁ ଆପଣଙ୍କୁ ବର୍ଷ ପ୍ରଥମରୁ। ମାନେ ଆରମ୍ଭ କରୁଛି।
ଆଜ୍ଞା, ଆଜ୍ଞା।
ହଉ ବତ ସରି ବର୍ଷା ଅ ପ୍ରଥମରୁ ଆମର। ରହୁଛି, ମାନେ ଆମ ଓଡିଆ ବର୍ଷ ନବବର୍ଷ ରହୁଛି ପଣା ସଂକ୍ରାନ୍ତି।
ଆଜ୍ଞା, ପଣା ସଂକ୍ରାନ୍ତି ଆରେ ହଁ ହଁ। ହଁ ମୁଁ ଟିକେ ଇଂରାଜୀ ହିସାବରେ ଭାବି ଦେଇଥିଲି ହଁ ହଁ ବୁଝିଲି, ବୁଝିଲି।
ଆପଣ ଆମ ଓଡିଆ ସଂସ୍କୃତିରେ ଦେଖିବେ ନା ଓଡିଆ ନବବର୍ଷ ଆମର ଆରମ୍ଭ ହଉଛି ପଣା ସଂକ୍ରାନ୍ତି ଠୁ। ସେଇଟା ପଢୁଛି ଇଂରାଜୀ ର ଏପ୍ରିଲ ମାସରେ।
ହଁ।
ଆଉ ସେ ଏବେ ଆମର ଆରମ୍ଭ ହଉଛି ବର୍ଷ ର ପ୍ରଥମ ଦିନ। ଆଉ ସେଦିନ ଆମର ଓଡିଶାରେ ପଣା ସମସ୍ତେ କରିକି ପିଅନ୍ତି। ଘରେ ଘରେ ଆମର ହେଇଥିବ ପଣା। କାହିଁକି ନା ସେଇଟା ଆମ ଓଡିଆର ଗୋଟେ ବହୁତ ବଢିଆ ମାନେ ପାନ ଯୋଉଟା କରନ୍ତି ସମସ୍ତେ, ମାନେ ବହୁତ ବଢିଆ ଲାଗେ ପଣା ଟା। ପଣା ରେ ଆମର ପଡେ କଦଳୀ ଅ ଟିକେ କାକୁଡି, ଟିକେ ସେଓ, ଟିକେ ବେଲ ମାନେ ବେଲ ପଣା। ହୁଏ, କୋଉ ମାନେ ଅଲଗା ଅଲଗା ଜାଗାରେ ବିଭିନ୍ନ ପ୍ରକାର ପଣା ହୁଏ। ଆଉ ସେଇଟା ଆରମ୍ଭ କରନ୍ତି, ଆମର ବର୍ଷର ମାନେ ପ୍ରଥମ ଆରମ୍ଭ କରନ୍ତି ପଣା ପିଇକି।
ଆପଣ ବୁଝିଲା ପରେ ମୁଁ ଯେତେବେଳେ ଆପଣଙ୍କୁ କିଛି କହୁନି, ଆପଣ ଟିକେ କହିବେ କି -ଆପଣ ବୁଝିଲେ ବୋଲି।
ଆଜ୍ଞା, ଆଜ୍ଞା, ମୁଁ ପୁରା ବୁଝିଲି। ସେଥିରେ ଭାଙ୍ଗ ବି ପଡେ। ଭାଙ୍ଗ ଭାଙ୍ଗବି ମିଶାଇକି ପିଅନ୍ତି ମୁଁ ଏଇଟା ଜାଣିଛି।
ଆଜ୍ଞା, ଆଜ୍ଞା, ଭାଙ୍ଗ ବି ମିଶିକି ପିଅନ୍ତି। କାହିଁକି ନା ଭାଙ୍ଗ ହଉଛି ଆମର ଭଗବାନ ଶିବଙ୍କର ପସନ୍ଦ।
ହଁ ହଁ ତାଙ୍କର ଫେବରାଇଟ ଜିନିଷ।
ଆଜ୍ଞା ପସନ୍ଦ କହୁଛି ମୁଁ ଆପଣଙ୍କୁ ଆପଣଙ୍କ ବୁଝି ପାରୁନାହାନ୍ତି।
ବ
ହଉ ଆପଣଙ୍କର ଟିକେ ବୁଝିବା ଶକ୍ତି ଧୀରେ, ଆଉ।
ହଉ ତାପରେ ମୁଁ କହୁଛି। ତାପରେ ଆମର ଆସୁଛି ପଣା ସଂକ୍ରାନ୍ତି ପରେ ହୋଲି, ହୋଲି ଆଉଛି ଆମର ପ୍ରଥମ ପର୍ବ। ହୋଲି
ଆପଣଙ୍କର ପଣା ସଂକ୍ରାନ୍ତି ଆଗ ଆସେ ନା ହୋଲି ଆଗ ଆସେ?
ହୋଲି ପଣା ସଂକ୍ରାନ୍ତି ଆଗ ଆସେନି ଏପ୍ରି ନା ହୋଲି। ଏଟା ବର୍ଷ ଶେଷ ଆଡିକୁ ଓଡିଆ ଆଜ୍ଞା ଆଜ୍ଞା ସ ମତେ ଟିକେ କ୍ଷମା ପ୍ରାର୍ଥନା କରିବେ ମାନେ କ୍ଷମା ଦେବେ।
ଆପଣ ପ୍ରାର୍ଥନା କରନ୍ତୁ ମୁଁ କ୍ଷମା ଦେବି।
ଆଜ୍ଞା ଆଜ୍ଞା ଉଁ ହଉ ମୁଁ କହୁଥିଲି। ପଣା ସଂକ୍ରାନ୍ତି ପରେ କଣ ମୋ ପଡେ ମୋର ମନେ ପଡୁନି ମୁଁ ଡ଼ାଇ ଆପଣଙ୍କୁ ପୁରା ନେଇ ଆସୁଚି ରଜକୁ।
ଆଜ୍ଞା।
ତ ଏପ୍ରି ଜୁ ଏପ୍ରିଲ ପରେ ମେ ମେ ମାସରେ କଣ ମୁଁ ଜାଣିନି। ଜୁନ୍ ମାସ ଯୋଉଟା ଇଂରାଜୀର ସେଇଟା ହଉଚି ଆମର ଓଡିଆର କଣ ଫଲଗୁନ ଚୈତ୍ର ଚୈତ୍ର ବୋଧେ ବଧ ହୁଏ ମୁଁ ଜାଣି ନାହିଁ ଭଲ ଭାବରେ କିଂ ଯେହେତୁ ମୁଁ ଓଡିଆ ସଂସ୍କୃତି କୁ ଟିକେ ଭୁଲି ଗଲେଣି କିନ୍ତୁ ମୁଁ ଶିଖିବାକୁ ବହୁତ ଚେଷ୍ଟା କରୁଚି। ହେଲା ତ ମୁଁ କହୁଚି ଏବେ ଆପଣଙ୍କୁ କି କଣ କହୁଥିଲି ଆପଣଙ୍କୁ? ହଁ ରଜ ପର୍ବ ରଜ ପର୍ବ ଆମର ଏତେ ଧୁମ ଧାମ ରେ ଓଡିଶାରେ ପାଳନ କରାହୁଏ ଏଇଟା କେବଳ ଓଡିଆ ମାନଙ୍କର ପର୍ବ। ଓଡିଆ ମାନେ ରଜର ତିନି ଦିନ ପାଳନ କରନ୍ତି। ଆଉ ଏହି ସମୟରେ ଆମର ଦେବୀ ମାନଙ୍କର ଋତୁସ୍ରାବ ହୁଏ। ଆପଣ ବୁଝିପାରୁଚନ୍ତି ତ ମୋ କଥା?
ଆଜ୍ଞା ଆଜ୍ଞା ବୁଝିପାରୁଚି।
ହଁ ତ ଦେବି ଙ୍କର ଆମର ଭୂମି ଦେବୀଙ୍କର ତାଙ୍କର ଋତୁ ଶ୍ରାବ ହୁଏ ତେଣୁ କରି ଆମେ ତାଙ୍କୁ ପୂଜା କରୁ। ଯୋଉ ଜିନିଷ ପାଇଁ ଆମର ଅଲଗା ସବୁ ଜାତି ଲାଜ କରନ୍ତି ସେଇ ଜିନିଷକୁ ଆମ ଓଡିଆ ମା ନେ ଖୁବ ଗର୍ବର ସହିତ ତାକୁ ପାଳନ କରନ୍ତି ଗୋଟେ ପର୍ବ ଭାବରେ। ଆମର ତାପରେ କଣ ହୁଏ ନା ଆମର ଯୋଉ ରଜ ପର୍ବର ପ୍ରଥମ ଦିନ ଅ ଝିଅ ମାନେ ସବୁ ମାନେ କୁଆରୀ ଝିଅ ମାନେ ନୂଆ ନୂଆ ବ ସ୍ତ୍ର ପିନ୍ଧନ୍ତି ତାପରେ ସ୍ନାନ କରନ୍ତି ଅ ସ୍ନାନ କଲା ପରେ ନୂଆ ବସ୍ତ୍ର ପିନ୍ଧନ୍ତି କିନ୍ତୁ ଗୋଟେ କଥା ଜାଣିଛନ୍ତି ଆପଣ ଏହି ତିନି ଦିନ ରଜରେ ଆମର ଝିଅ ମାନେ କୌଣସି କାମ କରନ୍ତିନି କାହିଁକି ନା ତାଙ୍କୁ ପୁରା ମାନେ ପୁରା ତା ଙ୍କୁ ମାନେ ବୁଲିବାକୁ ଭଲସେ ମଜା କରିବାକୁ ଛଡା ହେଇଯାଏ। ବୁଝିଲେ ଆପଣ।
ଆଜ୍ଞା ଆଜ୍ଞା ବୁଝିପାରୁଚି।
ହଁ ସେଥିପାଇଁ ଏହି ପର୍ବଟି ଝିଅ ମାନଙ୍କର ତ ବହୁତ ପସନ୍ଦ ଆଉ ପୁଅ ମାନଙ୍କର ଟିକେ କମ ପସନ୍ଦ କାରଣ ତାଙ୍କୁ ସବୁ କାମ କରିବାକୁ ପଡେ କିନ୍ତୁ ବହୁତ ଭ-ବଢିଆ ମଜା କରନ୍ତି। ସମସ୍ତେ ରଜରେ ରଜ ପାନ ହୁଏ। ତାପରେ ରଜରେ ପିଠା ପଣା ହୁଏ ଘରେ ଘରେ ପିଠା ପଣା ଅ ମାନେ ପିଠା ସହିତ ମାନେ ବିଭିନ୍ନ ପ୍ରକାର ପିଠା ହୁଏ। ହୁଏ ଆରିସା ପିଠା। କାକେରା ପିଠା, ମଣ୍ଡା ପିଠା, ଆମର ଏତେ ସୁସ୍ୱାଦୁ ପିଠା ଗୁଡାକ ହୁଏ ନା ତାକୁ ଖାଇକି ଖାଲି ଆମ ମାନେ ବହୁତ ସୁନ୍ଦର ଲାଗେ ଯେତେବେଳେ ଆମର ଅଲଗା ଜା ତି ମାନେ କିଏ ଜାତି ଭାଇ ମାନେ ଆସନ୍ତି ତାଙ୍କୁ ଯେତେବେଳେ ଓଡିଆ ପର୍ବ ଦେଖନ୍ତି ସେମାନେ ସେମାନଙ୍କ ର ମନ ଆକର୍ଷଣରେ ଭରି ଉଠେ ସେମାନେ ଏତେ ଖୁସି ହେଇଯାଆନ୍ତି କି ଏ-ଏଭଳି ବି ପର୍ବ ସେ ମାନେ ପାଳନ ହଉଚି କେତେକ ଜାଗାରେ। ମତେ ତ ଭାରି ପସନ୍ଦ ଆଜ୍ଞା। ତ ତାପରେ ଆମର ରଜ ସରିଲା ରଜ ମୁଁ କହିଦେଲି। ରଜ ପରେ ଆମର କଣ ଆସୁଛି? ଆ ପଣଙ୍କ ପାଖରେ କିଛି ମନ ପଡୁଛି କି ଆପଣଙ୍କ?
ସେଇଟା ମୁଁ ଜାଣିଚି ମୁଁ କହୁଚି ସେଟା ସେଇଟା ମତେ ଭାରି ଭଲ ଲାଗେ ସେଇ ପର୍ବଟା ସେଇଟା ହ ଚି ଗଣେଷ ପୂଜା ଏଇ ସେପ୍ଟେମ୍ବର ମାସରେ ଇଂରାଜୀ ସେପ୍ଟେମ୍ବର ମାସରେ ଗଣେଷ ପୂଜାଟା ଆସିବ। ମତେ ପର୍ସନା ମାନେ ବ୍ୟକ୍ତିଗତ ଭାବେ ଏ ଗଣେଶ ପୂଜାଟା ବହୁତ ବଢ଼ିଆ ଲାଗେ କାରଣ ନୂଆ ଡ୍ରେସ୍ ପିନ୍ଧା ହୁଏ। ଆଉ ଯେହେତୁ ଆମେ ସବୁ ପିଲାମାନେ ଆମେ ସବୁ କଲେଜରେ ପଢୁଚେ ତ ଆଉ ସେଇଦିନ କୁହନ୍ତି କି ପାଠ ପଢ଼ାଯାଏନି ତ ମୋତେ ସେଥିପାଇଁ କି ଗଣେଶ ପୂଜାଟା ଭାରି ବଢ଼ିଆ ଲାଗେ କାରଣ ସେଦିନ ପାଠ ପଢନ୍ତିନି ବୋଲି ଘର ଲୋକ କୁହନ୍ତି କିନ୍ତୁ ମତେ ସେଇଦିନ ହିଁ ପାଠ ପଢିବାକୁ ଇଛାହୁଏ ସେଇଟା ଅଲଗା କଥା ଅ ତାପରେ ଏ ଯେହେତୁ କୁହନ୍ତି ଗଣେଶ ହଉଛନ୍ତି ଜ୍ଞାନର ଜ୍ଞାନର ଦେବତା ବୁଦ୍ଧିର ଦେବତା ସେଥିପାଇଁ ମୁଁ ତାଙ୍କୁ ଟିକେ ବେଶୀ ପୂଜା କରେ ସେଇଥିପାଇଁ କି କାଳେ ଭାବିକି ଭଗବାନ ଟିକେ ମୋତେ ବୁଦ୍ଧି ଦେଇଦେବେ ମାନେ ବେଶୀ ଟିକେ ଆଉ ଟିକେ ବୁଦ୍ଧି ଦେଇଦେବେ ତ ସେଥିପାଇଁ କି ମତେ ସେଇ ପର୍ବଟା ଭାରି ବଢିଆ ଲାଗେ। ଆଉ ତାପରେ କଣ ଆସୁଛି ମତେ ଏତେ ମନେ ପଡୁନି। ତାପରେ ଏଇଟା କେତେ ଗଲା ସେପ୍ଟେମ୍ବର ମାସରେ ଗଲା। ଆଉ ତାପରେ ସର୍ବ ସବୁଠୁ ପ୍ରସିଦ୍ଧ। ସବୁଠୁ ପ୍ରସିଦ୍ଧ ଆମର ଦୁର୍ଗାପୂଜା। ଦୁର୍ଗାପୂଜା ଟା ବି ବହୁତ ଭଲ ହୁଏ ଭୁବନେଶ୍ଵରରେ ବି କଟକରେ ବି। ତ ମତେ ଦୁର୍ଗାପୂଜା ଟା ବି ଭାରି ପସନ୍ଦ ମତେ ସତରେ କହିବାକୁ ଗଲେ ମତେ ଦୁର୍ଗାମା ଭାରି ଭଲ ଲାଗନ୍ତି ମତେ ଦୁର୍ଗାମା ମୁଁ ଟିକିେ ବେଶୀ ପର୍ସ ମାନେ ମୋତେ ଟିକେ ବେଶୀ ତାଙ୍କ ପ୍ରତି ଟିକେ ଅଧିକା ପ୍ରେମ ଟିକେ ବେଶୀ ନିବିଡ଼ ନିବି ନିବିଡ଼ତା ତାଙ୍କ ପାଇଁ କି। ତ ଯେ ହଁ ଯେମିତି ସିଏ ପାପିର ସଂଗହାର କରିଥିଲେ ସେଥିପାଇଁକି ସେ ମୋତେ ଭାରି ବଢ଼ିଆ ଲାଗନ୍ତି। ତ ଏଇଟା ଆଉତ କଣ ସେଟା ଦୁର୍ଗା ପୂଜାରେ ତ ବହୁତ ସାରା ଭୂମିକା। ଅଛି ଭଗବାନଙ୍କର ଏଇଟାତ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମି। ତାପରେ ତାପରେ କଣ ଗୋଟେ ଥାଏ ଯେଉଁ ଭସାଣି ତାପରେ ରାବଣ ପୋଡ଼ି କେତେ ସବୁ ତାର କର୍ମ ଅଛି। ଏତେ କର୍ମ ତ ମୁଁ ଜାଣିନି କିନ୍ତୁ ମୁଁ ଜାଣିଛି କି ଏଠି ଭୁନେଶ୍ୱରରେ ବୋହୁତ ସୁନ୍ଦର ସୁନ୍ଦର ସବୁ ଏମିତି ପୂଜା ମଣ୍ଡପ ସବୁ ଯୋଉ ଅଛି ସେଠି ବହୁତ ସୁନ୍ଦର ସଜା ହୁଏ। ସେଠି ଭଗବାନଙ୍କୁ ବହୁତ ବଢିଆ ସେ ତିଆରି କରାହୁଏ ଶହିଦନଗର ରେ ସ୍ମ ରୁପାରେ ତାଙ୍କୁ ସଜା ହୁଏ। ତାପରେ କଟକରେ ବି ରୂପାରେ ସଜା ହୁଏ ସୁନ୍ଦରସୁନ୍ଦର ଗେଟ୍ କରାହୁଏ ଏମିତି ସବୁ। ଥିମ୍ ଗେଟ୍ ତ ସେସବୁ ବହୁତ ସୁନ୍ଦର ଲାଗେ। ମୋତେ ତ ପର୍ସନା ମୋତେ ତ ବହୁତ ବଢ଼ିଆ ଲାଗେ ମୁଁ ରାତିରାତି ଯାଇକି ବୁଲେ ମୁଁ ରାତି ଦିଟା ରାତି ରାତି ଗୋଟେଦିଟାରୁ ଘରୁ ବାହାରେ ରା ରାତିଯାକ ବୁଲେ ବୁଲେ ବୁଲେ ଯାଇକି ସକାଳ ସାତଟା ବେଳକୁ ଘରକୁ ଫେରେ ମଜା ଲାଗେ। ପୁରା ମସ୍ତ ମଜା ଲାଗେ ସେତେବେଳକୁ ଗୋଟେ ଭିଡ କମିଯାଇଥିବ ରାସ୍ତାଟା ଟିକେ ଫାଙ୍କା ଥିବ ସେଥିପାଇଁ। ଟିକେ ସବୁଆଡେ ବୁଲି ବୁଲି ବୁଲି ବୁଲି ଆସୁ ତ ମୋତେ ଦୁର୍ଗା ପୂଜାଟା ଭାରି ଭଲଲାଗେ ଟିକେ ଗୋଟେ ସପ୍ତାହ ପୁରା ବଢ଼ିଆସେ ବାହାରେ ବୁଲିବ ମସ୍ତି କରିବ। ଘର ଲୋକଙ୍କ ସହିତ ସମୟ ବିତେଇବ ଏମିତି କରି
ଆପଣ ଜାଣିଛନ୍ତି ଶୁଣନ୍ତୁ ମୋ କଥା ମତେ ବି ଦୁର୍ଗାପୂଜା ଭାରି ପସନ୍ଦ। ଆପଣଙ୍କ ଭଳିଆ କାହିଁକି ନା ସେଇ ଟାଇମ ରେ ଆମର ନବରାତ୍ରି ବି ହୁଏ।
ଆଜ୍ଞା ଆଜ୍ଞା ଆଜ୍ଞା।
ସେତେବେଳେ ଗୋଟେ ଆମର ଗୋଟେ ପ୍ରସିଦ୍ଧ ନାଚ ଅଛନ୍ତି ଦାଣ୍ଡିଆ ସେଇଟାକୁ ବି ଖେଳନ୍ତି।
ଆଜ୍ଞା ଆଜ୍ଞା।
ଆଉ ମତେ ସେଇଟା ଭାରି ପସନ୍ଦ ମାନେ ମତେ ଏମିତି ଠାକୁରଙ୍କୁ ଦେଖିବାକୁ ତ ଆପଣ ଯୋଉ କହିଲେ ରାତି ରାତି ବୁଲିବା ସେଇଟା ତ ଭାରି ପସନ୍ଦ ଆଉ ତା ସହିତ ସେ ଯୋଉ ନାଚିବାଟା ସେଇଟା ମତେ ଭାରି ପସନ୍ଦ ମୁଁ ମୁଁ ସବୁ ବର୍ଷ ଯାଏ ଆଉ ମୁଁ ବହୁତ ମଜା କରେ ସେଠି।
ଆଛାଆଛା ମୁଁ କେବେ ଦାଣ୍ଡିଆରେ ଯାଇନି ଦାଣ୍ଡିଆ ନାଇ ଯଦି ଆପଣ ପେରେଭି ଆମେ ଏ ବର୍ଷ ଯିବା ମିଶିକି କେବେ ଗୋଟେ ଯୋଉଟାକି ମୁଁ ଏବେ କହୁଛି ସେତେବେଳେ କିନ୍ତୁ ମୁଁ ମନା କରିବି ମୁଁ ଜାଣିଛି ଏଇ କିନ୍ତୁ ଆଜି ପାଇଁ କି କହିଦଉଛି ଆଜି କଣ ପଇସା ପଡୁ କହିଆରେ।
ଆଜ୍ଞା ତ ମାନେ ସେଇଟା ଦିନ ବେଳେ ହେଇଥିଲେ ଆପଣ ଯାଇପାରିଥାନ୍ତେ ମୁଁ ଜାଣିଛି। କିନ୍ତୁ ରାତି ବେଳେତ ଆପଣ ଟିକେ ଅସୁବିଧା ହେଇପାରିବ। ଆଜ୍ଞା ମୁଁ ଆପଣଙ୍କ କଥା ପୁଣି ବୁଝିପାରିବିନି ଆପଣଙ୍କର ଏତେ ଘନିଷ୍ଠ ମିତ୍ର ହେଇକି।
ହଁ ସେଇ ଆପଣ ବୁଝିପାରିବେନି ତ ଆଉ କିଏ ବୁଝିବ? ହଁ ହଉ ହଁ ଟାଇମ୍ ହେଲାଣି ମୋତେ ଭୋକ ହେଲାଣି।
ହଉ ଯାଉନୁ।